ହାଲୋ ଆଜ୍ଞା ମ୍ୟାଡ଼ାମ୍ ନମସ୍କାର୍।
ଆଜ୍ଞା ନମସ୍କାର୍।
ଆଉ କଣ କରୁଚନ୍ତି?
ଆଉ କଣ ଖବର ଏ ସକାଳୁ ସବୁ ଏଇ ଖିଆ ପିଆ ସରିଲା କାମ ସକାଳ କାମ ସବୁ ସରିଲା ପୁଣି ଅ ଖରାବେଳ ପାଇଁ ସବୁ ରୋଷେଇ ର ବ୍ୟବସ୍ଥା କରାଯିବ ଆଉ।
ଆଜ୍ଞା ଆଜ୍ଞା। ଆଉ କଣ ଖବର କୁହ? କଣ ସବୁ ଖାଇଲେ ସକାଳୁ?
ସକାଳେ ଆମର ରୁଟି ଖାଆନ୍ତି ଆଉ। ରୁଟି ଖାଇଲୁ ରୁଟି ଭଜା ଆଛ ଗାଈ ର ଘିଅ ଯୋଉ ହୁଏ ସେ ଏ ସବୁ ଆଉ।
ଆପଣଙ୍କ ଘରେ ଗାଈ ରଖିଛନ୍ତି?
ହଁ ଆମର ସେ ଘରେ ଗାଈ ଅଛି ଆମର ସେ ବାପା ବୁଝନ୍ତି ସବୁ।
ଆଜ୍ଞା। ଗାଈ କେତେ କ୍ଷୀର ଦିଏ?
ଗାଈ ପାଞ୍ଚ ଲିଟର ବାଖା କ୍ଷୀର ଦିଏ। ଆଉ ଚାରି ପାଞ୍ଚ ଲିଟର ଦିଏ। ଆଉ ମଝିରେ ମଝିରେ ଆମର ବାଛୁରୀ ଫିଟିଯାଏ। ଖାଇଦିଏ ବାଛୁରୀ ଆଉ ସେଥିପାଇଁ ହୁଏ ନା ଆଉ।
ହଁ ହଁ ବିକ୍ରି କରନ୍ତି ନା ଘରେ ଯାହା ହୁଏ ଘରେ ଖାଇ ଦିଅନ୍ତି।
ନାଇଁ ନାଇଁ ଆମର ବିକ୍ରି କରନ୍ତିନି। ଖାଇଦିଅନ୍ତି ଘରେ। ଆମର ଟିକେ ବଡ ଫ୍ୟାମିଲି ତ। ଆମର ହୁଏ ନା ସେଇଥିପାଇଁ
ହୁଁ ସେକୁ ବଞ୍ଚେଇ ବଞ୍ଚେଇ କି ଯାହା ଆପଣ କ୍ଷୀର ଦ ରୁ ଦହି ଛେନା ଆପଣଙ୍କର ଘିଅ ସବୁ ତିଆରି କରନ୍ତି ବୋଧେ ଆଉ।
ହଁ ସେ ଆମର କ୍ଷୀର ହୁଏ ଦହି ଛେନା ଆଉ ସେ ଘରେ ଖାଇବା ପାଇଁ ଆଉ ଛେନା ଯାହା ହୁଏ ଘର ସେ ପିଠା କରିକି ଖାଇଦିଅନ୍ତି। ଆଉ ଘିଅ ବି ସେଇ ଘରେ ଖାଇଦିଅନ୍ତି ଏଇ ସବୁ ଆଉ।
ଆଉ ଆପଣଙ୍କ ଦେହ ପା ଭଲ ଅଛି?
ଦେହ ପା ହଁ ଭଲ ଏକ ପ୍ରକାର ଛି ତାପରେ ଆମର ଟିକେ ଏଠି ବର୍ଷା ହଉଛି ସେଥିପାଇଁ ବି ଟିକେ ଥଣ୍ଡା ଟିକେ ରହିଯାଉଛି ଆଉ
ଆଉ କଣ ହାଲଚାଲ କୁହନ୍ତୁ?
ଆଉ ସବୁ ସେମିତି ସବୁ ଭଲ ଚାଲିଛି ଭଗବାନଙ୍କ ଦୟାରୁ। ଭଲ ସୁଖ ଦୁଃଖରେ ଚାଲିଛି ଆଉ।
ହଁ ହଁ ଆପଣଙ୍କର ଶାଶୁ ଶଶୁର ସମସ୍ତେ ସେମାନେ ଖାଇ ପି ସାରିଲେଣି କି?
ଆଜ୍ଞା କଣ କହିଲ?
ଶାଶୁ ଶ୍ୱଶୁର ମାନେ ସମସ୍ତେ ଖାଇ ପିଇ ସାରିଲେଣି?
ହଁ ହଁ।
ଆଜ୍ଞା।
ହଁ ହଁ।
ଆଜ୍ଞା ଆଜ୍ଞା। ଆପଣଙ୍କଆଡେ ପାଗ ଆଜି କେମିତି ଅଛି?
ପାଗ ଏପଟେ ତ ଆଜି ବର୍ଷା ଆଉ। ବର୍ଷା ପାଗ ଟିକେ ରହୁଛି। ତାପରେ ଏଇ ରଜ ପରଠୁ ଆମର ଏପଟ ସାଇଟି ସବୁ ବର୍ଷ ପ୍ରାୟ ସବୁଦିନ ହଉଛି।
ଯାହା ହଉ ଆପଣଙ୍କର ଟିକେ ବର୍ଷା ଫର୍ଷା ହେଲା ଭଲ ଲାଗୁଥିବ? ତ ଆମର ଖରା ଦିନେ ତ ଏଥର ପୁରା ଆମର ହାଲତ ଖରାପ ହେଇଯାଇଛି। ଏସି ତାଙ୍କର ସମସ୍ତ ଆଜ୍ଞା ଏ ତାର ଆମର ଗାଁ ସାରା ସମସ୍ତଙ୍କର ଏସି ଲଗେଇ ଦେଲେ ଆମର ସେଟା ଟିକେ ଘର ଟିକେ ପୁରୁଣା ଘର ଟିକେ ଲଗେଇ ପାରିବୁନି। ହୋଉ ଗରମ କୁହନ୍ତୁନି ମ୍ୟାଡାମ ଟିକେ ବସ୍ ସେମାନେ ଯେତେବେଳେ ଏସିି ଲଗେଇବେ ଆମ ଫ୍ୟାନ୍ ସବୁ ଘୁରିବ ପୁରା ମି
ଆଉ ଏସି ଲଗେଇ ଦଉନାହାନ୍ତି ଆପଣଙ୍କର?
ମୁଁ ଏସି ଲଗେଇ ଥାନ୍ତି ଯେ ସେ ପୁରୁଣା ଘର ଟିକେ ହେଇଯାଉଛି ତ। ଆଉ କଣ ଏପଟେ ଲଗେଇବୁ ନୂଆ ଘର ହେଇଛି ସିଏ ସେଇପଟେ ବୋଧେ ଭାବୁଛି ଲଗେଇବ ଆଉ।
ଆଛା ଆଛା। ହୁଁ ଆଉ କଣ କୁହନ୍ତୁ? ଆଉ ଏମିତି ସବୁ ଭଲରେ ମନ୍ଦ ରେ ସବୁ ଚାଲିଛି ଧିରେ ଧିରେ।
ନାଇଁ ପା
ଆଉ ଆପଣଙ୍କ ମ୍ୟାରେଜ ସରିଲାଣି ନା ହେଇନି?
ଆଜ୍ଞା। ନାଇଁ ନାଇଁ ମ୍ୟାରେଜ ହେଇନି।
ଓହୋ କଣ ଖୋଜା ଖୋଜି ଚାଲିଛି ବୋଧେ
ହଁ ସେ ଖୋଜାଖୋଜି ଚାଲିଛି। ଭାଇ ଅଛନ୍ତି ତାଙ୍କର ଟିକେ ଦେଖା ହଉଛି ଆଉ ଭାଇଙ୍କର ଯଦି ମିଳିଲା ତ ଫାଷ୍ଟ ହେଇଯିବ ଆଉ ତା
ହଁ ଭାଇଙ୍କର ମ୍ୟାରେଜ ପରେ ତମର ହଉ କଠେ ଆଉ
ହୁଁ।
ହଁ ସେମିତି ଭଲ
ଓକେ।
ଘରକୁ ଗୋଟେ ବୋହୂ ପଳେଇ ଆସିବେ ତାପରେ ବାହାଘର ଟା କରିବା ବି ଭଲ ଖୁସି ଲାଗିଲା।
ଆଜ୍ଞା। ମା ଟିକେ ମା ବି ଟିକେ କାମ ଫାମ କରିବାକୁ ପାରୁନି ନା ହଇରାଣ ହଉଛି।
ହୁଁ।
ମୁଁ ଟିକେ ଅଛି ବୋଲି ତାକୁ ସାହାଯ୍ୟ ଭଲ ମନ୍ଦରେ କରିଦେଉଛି ଆଉ ସକାଳ ହଇରାଣ ହେଇଯିବ କରିବ ବୋଉଟି ଆସି ସାରୁ ତାପରେ ବାହାଘର ହେବ ଆଉ
ହଁ ଆଛା।
ହୁଁ
କଣ କେମତି ପିଲା ଖୋଜୁଛନ୍ତି ବାହାଘର ପାଇଁ
ପିଲ ତ ସେମିତି କିଛି ଦେଖା ହେଇନି ତ ଆଉ ମାନେ ବାପ ମା ବାପା ମା ଆ ଭାଇ ମାନେ ଚାହାନ୍ତି ଯେ ଭଲ ପିଲାଟେ ହେଇଥାଉ ଗଭର୍ଣ୍ଣମେଣ୍ଟ ସର୍ଭିସେ କରିଥାଉ। ହଁ। ସେ ଖୋଜୁଛନ୍ତି ତେଣିକି ଭାଗ୍ୟରେ ଯାହା ଥିବ ସେଇଆା ମିଳିବ ଆଉ
ଆଛା ଆଛା।
ହ କ
ଆ ଗଭର୍ଣ୍ଣମେଣ୍ଟ ସର୍ଭିସ କଣ ସେ ପ୍ରାଇଭେଟ ବି କଣ ଖରାପ ଏ ଭଲ ସବୁ ଭଲ ଦିନ ହେଲା ଭଲ ପିଲା ହେଇଥିଲେ ସବୁ ଭଲ ଗଭର୍ମେଣ୍ଟ ଚାକିରି କରି ଥିବେ ବୋଲି ଭଲହେଇଥିବ ସେମିତି କିଛି ମାନେ ନାହିଁ।
ନାହିଁ।
ଆଚ୍ଛା, ଆଉ କଣ କୁହ?
ପିଲା ନୁହେଁ ଯେ ଆପଣ ଯୋଉ କଥାଟା କହିଲେ ସେଇଟା ଠିକ କଥା। ଲୋ କ ଅଛନ୍ତି ପଇସା ରୋଜଗାର କରଥୁବେ। ସବୁ କିଛି ସୁବିଧା ଥିବ। କିନ୍ତୁ ତାଙ୍କ ଫ୍ୟାମିଲି ଖୁସି ସ -ସଂସାର ଟା ଖୁସି ହେଇ ଚାଲି ପାରନ୍ତା କି।
ହ
ପଇସା ଟା କଣ କିଛି କିଣିବ ମଣିଷର।
ହଁ, ହଁ।
କେବେ ବି ନୁହଁ। ସେପରି ଯୋ
ପିଲା ଗ, ଭଲଟେ ମିଳିଲେ ସେଇଟା ହିଁ ଆପଣଙ୍କ ପାଇଁ ଭଲ।
ଭଲ।
ପଇସା ସବୁବେଳେ ମଣିଷ ପାଖରେ ସବୁ ମଣିଷ ପାଖ ତାର ନଥାଏ, କି ଏଇ ହେଲା କଥା।
ଆପଣଙ୍କୁ କିଏ
ପଇସା ଟା କଣ ଖୁସି ଦିଏ ମଣିଷକୁ। ପଇସା ଖୁସି ଦିଏ। ଆପଣ ଭଲ ପିଲା ଟେ ମିଳିଲେ।
ସେଟା ତା ପରେ ପଇସା, ପଇସା ବି ଦରକାର, ପଇସା ନହେଲେ ବି ମଣିଷ କିଛି କରିପାରିବନି ଯୁଗରେ।
ହଁ।
କିନ୍ତୁ ସବୁଠୁ ଫାଷ୍ଟ ଅ, କଥା ହେଲା ଭଲ ଲୋକ ହେଇଥିବା ଦରକାର।
ଭଲ ଲୋକ ହେଇଥିବା ଦରକାର। ଆଉ ଗୋଟେ କଥା ଲୋକ ପିଲା ବି ତାଙ୍କର ଉଁ, ମାନେ ପରିବାରର ସଦସ୍ୟଙ୍କୁ ନେଇକି ହିଁ ଜଣାପଡ଼େ ସେମାନେ କେତେ ଭଲ କେତେ ଖରାପ। ଏପରି ହେଲା କଥା ଲୋ ଆଇ କେ। କେ
ଆପଣଙ୍କର ସବୁ ଯୋଉ ମ୍ୟାରେଜ୍ କରିଚନ୍ତି କଣ କେତେ ପରିବାର ଅଛନ୍ତି? ଆଉ।
ହଁ ନା ଆମର ଶାଶୁ ଘରେ କେବଳ ଶାଶୁ ଅଛନ୍ତି, ଶଶୁର ଅଛନ୍ତି। ଆଉ ମୁଁ ମୋ ସ୍ଵାମୀ ଆଉ ମୋର ପୁଅ ଛୋଟ ଟେ ଆଉ ହେଲା ଆଉ କିଏ ନାହାନ୍ତି।
ଆପଣଙ୍କ ପୁଅ ଦେହ ଭଲ ଅଛି?
ହଁ ପୁଅ ଦେହ ଭଲ ଅଛି।
ଖା-ପୁଅ କଣ କରୁଛି?
ପୁଅ ଶୋଇଛି ଆଉ।
କଣ ଖାଇଥିଲା ସଖାଳୁ? ଖାଇବାକୁ ଦେଇ ଶୋଇ ଦେଇଛନ୍ତି ନା ଉପାସ?
ନାଇଁ ନାଇଁ ଖାଇକି ଶୋଇଚି ନା। ଛୋଟ ଛୁଆକୁ କଣ ଉପାସ ଶୋଇ ଦିଅନ୍ତି।
ନାଇଁ ନିଦ ଆସିଲେ କାଳେ ଶୋଇପଡିଥିବ ବୋଲି ମୁଁ ଭାବୁଚି। ପିଲା ତ ନିଦ ଆସିଲେ ଶୋଇଯାଆନ୍ତି ନି?
ନାଇଁ, ନା। ଖାଇକି ଶୋଇଛି ଚୁଡ଼ା ଗୁଣ୍ଡ ଖାଇଛି ଆଉ।
ଓହୋ! ଖରାବେଳୁ କଣ ଖାଇବ ପୁଅ ଫେର୍?
ଆଉ କଣ ଖରାବେଳେ ସିଜା ତାର ହବ ସେ ଖାଇବ ଆଉ।
ଓ ହୋ। ଆଉ କଣ କୁହନ୍ତୁ?
ହଁ ଆପଣ କଣ ଖାଇଥିଲେ ସକାଳେ?
ସକାଳେ ଟିକେ ଏଇ ଆମ୍ବ ଫାମ୍ବ ଗୁଡିକ ଖାଇଦେଲା ବେଳକୁ ଦେହ ପା ଟିକେ ଭଲ ରହୁନି ମୁଁ ସେ ଥିପାଇଁ ଭାବିଲି ଆଜି ଦିଟା ଚୁଡ ଆଜ୍ଞା ଆଜ୍ଞା ଚୁଡ଼ା ଦିଟା ଖାଇଦେଇଥିଲି ଆଉ।
ଆଚ୍ଛା ଆଚ୍ଛା।
ଆଉଁ ଆପଣ କଣ ଖାଇଥିଲେ ସକାଳୁ।
ସକାଳେ ଏଇ ରୁଟି ଭଜା ଏଇ ସବୁ ଆଉ କ୍ଷୀର।
ହୁଁ।
ଆଉ ଖରା ବେଳ କଣ ରୋଷେଇ।
ଖରାବେଳେ ଆଜି ସାଧା ଆଉ।
କଣ ସାଧାରେ ଆ କୋଉ ଆଇଟମ ଟା ପସନ୍ଦ ବେଶି ଆପଣଙ୍କୁ।
ସାଧାରେ ଆମର ଟିକେ ପୁ ଖୀରୀ ପୁରି ହେଲା।
ସେଟା ତ ସେ ମାନେ ସକାଳ ଖାଇବାର ଖାଇବାରେ ପୁରୀ ଖୀରି ହେଲେ ଚଳିଯିବ ଖରା ବେଳ ଖାଇବାରେ ସାଧାରଣତ କଣ ପସନ୍ଦ କର।
ଖରାବେଳେ ଛତୁ ଫତୁ ହେଲା ଟିକେ ଆଉ ଆମର ଟିକେ ହେଲା ଶାଗ ଫାଗ ଟିକେ ହେଲା। ଏମିତି ସବୁ ଟିକେ ଭଲ ଟି ଏ ପ ଭଲ ଆଇଟମ ସବୁ ଯୋଉ ଗୋଟା ଭଜା ସବୁ ହୁଏ ପରିବାର ମାନଙ୍କର। ସେଗୁଡା ଟିକେ ହେଲା ହେ ଟିକେ ହେଲେ ଭଲ ଲାଗେ ଆଉ ଖାଇବାକୁ ଆଉ।
ଆଛା ଆଛା।
ଆପଣକୁ କଣ ପସନ୍ଦ।
ମୁଁ ବି ସେଇଆ ଆପଣ ଯାହା ସାଗ ହେଲା ଛତୁ ଏଇସବୁ ଆଉ।
ହଉ।
ଆଉ କଣ କୁହ।
ନାଇଁ ମ୍ୟାଡ଼ାମ ଆଉ କଣ ଏଇ ସବୁ କଥା ଆଉ।
ଆଉ କୁଆଡ଼େ ସବୁ ଯିବା ବୁଲାବୁଲି ପାଇଁ ସବୁ କଣ ହୁଁ କଲଣି ସବୁ ବୁଲିବାକୁ ଯିବା ପାଇଁ।
ବୁଲାବୁଲି ସବୁ ଯାହା ରଜରେ ଟିକେ ହେଇଥିଲା ଆଉ।
କୋଉ କୋଉ ଜାଗା ସବୁ ବୁଲିଥିଲେ। ହୁଁ
ହଁ ସବୁ ଜାଗା ବୁଲା ହେଇଥିଲା ଆମର ମନ୍ଦିର ଫନ୍ଦିର ତୀର୍ଥସ୍ଥଳ ସବୁ ଏମିତି ଆଉ।
କୋଉ ମନ୍ଦିର କୁ ଟିକେ ବେଶୀ
ଆମର ଟିକେ କଲ୍ ଆସିଲାଣି ଆପଣ କଣ କରନ୍ତୁ ପରେ କଥା ହେବା।
କୁଆଡେ ଯିବେ କି ଆପଣ।
କଲ ଆସିଚି ଉ କ କରିଚନ୍ତି କିଏ ଜଣେ।
ଓ ହୋ ହଉ ରହୁଚି ନମସ୍କାର।